ହାଲୋ।
ହାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ତ ଆପଣ ଶ୍ରେୟା ବେହେରା କହୁଚନ୍ତି?
କଣ କହିଲେ?
ଆପଣ ସଂଶିତା ବେହରା କହୁଚନ୍ତି?
ହଁ ମୁଁ ସଂସିତ ବେହଡା କହୁଚନ୍ତି ଆଉ ଆପଣ ଅନୁଶୁମାନ ମହାକୁଡ଼ୁ କହୁଚନ୍ତି?
ଆଜ୍ଞା।
ଆଚ୍ଛା।
ତ କୁହନ୍ତୁ ଆଜି ଆପଣ ସକାଳୁ ତ ଏବେ ପାଞ୍ଚଟା ହେଇଛି ଜଷ୍ଟ ପାଞ୍ଚଟା ହେଇଛି ତ ଉଠିକି ଏବେ କଣ କରୁଛନ୍ତି କୁହନ୍ତୁ?
ଆଜି ତ ମୁଁ ସକାଳୁ ଜଲଦି ଉଠିକି ଆସିକି ବାହାରକୁ ଆସିଛି। ବ୍ୟାୟାମ କରିବି ଯେମିତି ଦେହ ଭଲ ରହିବ।
ଆଜ୍ଞା ଆଜ୍ଞା।
ଆ ଆପଣ ବି ଆଜି ଜଲଦି ଉଠି ଯାଇଛନ୍ତି।
ଆଜ୍ଞା ମୁଁ ଜଲ୍ଦି ଜଲ୍ଦୀ ସବୁବେଳେ ଉଠେ।
ଆଛା। ଆଉ ଆଜି ଦିନ ସାରା କଣ କରିବାର ଲକ୍ଷ୍ୟ ଅଛି?
ଦିନ ସାରା ତ ସେମିତି କିଛି କରିବାର ଲକ୍ଷ୍ୟ ନାହିଁ। ଅ ଅ ଆଜି କାଲି ଯେହେତୁ ଟିକେ ମୋର କାମ ଥିଲା ପର୍ସନାଲ୍ କିଛି ଥିଲା ତ ମୁଁ ବହୁତ ଶାରୀରିକ ବି ମାନେ ସାର୍ କଣ କହନ୍ତି? ଟାଏଡ ହେଇଯାଇଛି ବହୁତ ତ ମୁଁ ଆଜି ଦିନସାରା ଶୋଇବାକୁ ଇଛୁକ ଅଛି।
ଆଛା ତାହେଲେ ଭଲସେ ଶୋଇକି ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ଆଜ୍ଞା ଆଜ୍ଞା।
ଆଉ ଆଜି ଘରେ ଖାଇବାକୁ କଣ ସବୁ ହେଇଛି?
ସେଇଟା ତ ମୁଁ ଏବେ ତ ବାହାରେ ଅଛି। ତ ମୁଁ ଜାଣିନି ଖାଇବାକୁ ଘରେ କଣ ଅଛି କଣ ପରେ ଜଣା ପଡିବ।
ଆଚ୍ଛା। ଆଉ ଆପଣ ଏବେ କଣ କରୁଛନ୍ତି?
ମୁଁ ତ ଏବେ ପାର୍କରେ ଆସିକି ଜଷ୍ଟ ବସିକି
ହ ହ।
ଆଉ ଆପଣ କୁହନ୍ତୁ ଆପଣଙ୍କ ବିଷୟରେ କିଛି କୁହନ୍ତୁ?
ମୁଁ ତ ଗୋଟିଏ ଝିଅ ଆପଣ ଜାଣିଛନ୍ତି। ଆପଣ ଗୋଟେ ପୁଅ
ଏଇଟା ତ ଜଣା କଥା ଆପଣ ତ ବହୁତ ଜଣା ପଡୁଛି ଆପଣ ଝିଅ ବୋଲି ଆପଣ ନୂଆ କଥା କଣ କହିଲେ? ଆପଣଙ୍କ ବିଷୟରେ କିଛି କୁହନ୍ତୁ?
ଆପଣ କିଏ କୋଉଠି? ରୁହନ୍ତି କଣ ପଢାପଢି ଚାଲିଛି ଆଗକୁ କଣ କରିବେ କୁହନ୍ତୁ?
ଯେହେତୁ ଆପଣ ତ ଜାଣିଛନ୍ତି ମୋ ନାଁ ସଂଶିତା ବେହେରା ଆଉ ଏବେ ମୁଁ ମାନେ ପ୍ଲସ୍ ଟୁ ବୋର୍ଡ ପରୀକ୍ଷା ଦେଇକି ମୋର ସରିଛି। ପ୍ଲସ୍ ଥ୍ରୀ ଆରମ୍ଭ ହବ କାଲି ହିଁ ପ୍ରଥମ ପର୍ଯ୍ୟାୟ ମୋର ଚୟନ ହେଇ ରମାଦେବୀ କଲେଜରେ ଆଉ ଆପଣଙ୍କର?
ମୁଁ ବି ତମ ଭଳିଆ ଏବେ ପ୍ଲସ ଟୁ ପରୀକ୍ଷା ଦେଇଛି। ତ ମୋର ପ୍ରଥମ ଚୟନରେ ବାଲେଶ୍ଵର ଏକ କଲେଜ ଆସିଛି। ତ ମୁଁ ତାକୁ
କିଏ ବୋଲି ଭାବୁଛନ୍ତି?
ଆଗକୁ କଣ ଆଗକୁ ସେ କଲେଜରେ ତ ଏବେ ଆଡମିସନ କରିଦେଇଛି ମୁଁ କିନ୍ତୁ ମୋର ଆଉ ସେକେଣ୍ଡ ଦ୍ଵିତୀୟ ଚୟନରେ ଯଦି ମୋର ରାଜଧାନୀ କିମ୍ବା ପୁରୀ ଭଳି କଲେଜ କିଛି ଆସେ ତ ମୁଁ ସେ ଜେଗାକୁ ଟ୍ରାନ୍ସଫର କରି ସେ କଲେଜରେ ପଢିବାକୁ ଇଛୁକ ଅଛି।
ଆପଣ ପ୍ଲସ ଥ୍ରିରେ କୋଉ ବିଷୟ ନେଇକି ପଢିବା ପାଇଁ ଭାବିଛନ୍ତି?
ମୁଁ ପ୍ଲସ୍ ଥ୍ରୀରେ ପି ସି ଏସ୍ ନେଇଚି ବ୍ୟାଚଲର ଡିଗ୍ରୀରେ କମ୍ପୁଟର ସାଇନ୍ସ ନେଇଛି। ଯୋଉଟା ସବୁ ପ ସବୁ ପ୍ଲସ ଥ୍ରି କଲେଜରେ ଉପଲବ୍ଧ ନାହିଁ। ଏଟା କିଛିଟା କଲେଜରେ ଅଛି ଆଉ ଯୋଉ କଲେଜ ର ଅଛି ସେ କଲେଜରେ ସି ସିଟ୍ ବୋହୁତ୍ କମ୍ ଅଛି, ଯେପରିକି ରାଜଧାନୀର ପଇଁ ତିରିଶ୍ ଟା ସିଟ୍ ପ୍ରଥମ ପର୍ଯୟର ପଇଁତିରିଶ୍ ଟା ସିଟ୍ ଥିଲା, ସେକେଣ୍ଡ ଦ୍ଵିତୀୟ ପର୍ଯୟରେ କେତେଟା ସିଟ୍ ଥିବ ଭଗବାନ ଜଣାଅଛି ତ ସେ ଚାଲି ପାରୁଛି, ତାକୁ ଏବେ ଫିଲିପ୍ କରିଦବା ଟା ଠିକ୍ ହବ।
ତା ହେଲେ ଆପଣ ବୋହୁତ୍ ଭଲ ବିଷୟ ଚୟନ କରୁଛନ୍ତି। ନିଜ ଭବିଷ୍ୟତ ପାଇଁ।
ଆଜ୍ଞା, ଆଜ୍ଞା।
ଆଉ କଣ କର ବାର ଉଦ୍ଦେଶ୍ୟ ରଖିଛନ୍ତି?
ଆଜ୍ଞା।
ଆଉ କଣ କରିବାର ଉଦ୍ଦେଶ୍ୟ ରଖିଛନ୍ତି?
ଆ ମୋର ତ ପ୍ଲସ୍ ଥ୍ରୀ କ ମ୍ପା ମୁଁ ପ୍ଲସ୍ ଥ୍ରୀ କେବଳ ମଝିରେ ଯେଉଁ ମୁଁ ପ୍ଲସ୍ ଥ୍ରି କେବଳ ମୋର ମଝି ରେ ଯେଉଁ ଗ୍ୟାପ୍ ଅଛି ତାକୁ ଫିଲ୍ଅପ୍ କରିବାକୁ ନେଉଛି। କାରଣ ମୁଁ ପ୍ଲସ୍ ଥ୍ରୀଟା ତେବେ ମୋ ନିଜର ମୂଳ ମୂଳ ପାଠ ବୋଲି ଧରିନି। ପ୍ଲସ୍ ଥ୍ରୀ କେବେ ପ୍ଲସ୍ ଥ୍ରୀ କୁ ମୁଁ ଧରିଛି ଏବେ। ଖାଲି ଜ୍ଞାନା ଆହାରଣ ପାଇଁ କିନ୍ତୁ ପ୍ଲସ ଥ୍ରୀ କରିବା ଭିତରେ ମୁଁ ବିଭିନ୍ନ ପ୍ରକାର ଏଣ୍ଟ୍ରାନ୍ସ ଏକ୍ଜାମ ଦେବି ପରିକି ଜେଇ, ଓଜେଇ, ଓ ୟୋ ଟି, ପୋଲିସ୍ ଏସବୁ ଜବ୍ ଏ ସବୁ ଭାକେନ୍ସି ଗୁଡା ପକେଇବାକୁ ଚାଁହ୍ନୁଛି, ଇ୍ଛୁକ ଅଛି ତ
ତଥାପି ଆପଣଙ୍କର କରି ଜୀବନରେ କିଛି କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିବ?
ମୁଁ ଚାହୁଁଛି ମୁଁ ଯାହାବି ଆଗକୁ ହାୟାର୍ ଷ୍ଟଡି କରେ ଅ ସେ ସବୁ ଗୋର୍ମେଟ୍ କଲେଜରେ କରେ। କୁ ପ୍ରାଇଭେଟ୍ କଲେଜରେ ନୂହେଁ। ମୋର ବାପା ମୋ ବାପା କହୁଥିଲେ ପ୍ରାଇଭେଟ୍ ରେ ବିଟେକ୍ କରି କି ପ୍ରାଇଭେଟ୍ ରେ ରି ୟୁନିଭର୍ସଟି ପାଇଁ ପଢେ। ତ ମୁଁ ଏଇଟା ସବୁ ଗମେଣ୍ଟ ରେ କରିବାକୁ ଚାହୁଁଛି। କାରଣ ଗର୍ମେଣ୍ଟ କହ ତାଙ୍କର ଇନଭର୍ମେଣ୍ଟ ତାଙ୍କ କଲ୍ ଚର୍ ତାଙ୍କର ଷ୍ଟଡି ଲାଇଫ୍ ଏଟା ବୋହୁତୁ କଣ କୁହନ୍ତି ଏଇଟା ବହୁତ୍ ଆଟ୍ରା ପିଲା ଙ୍କର ସେ ପଟେ ସବୁ। ତ ମୁଁ ଗୋର୍ମେଣ୍ଟ ରେ କରିବାକୁ ଚାହୁଁଛି। ହଁ।
ଆପଣଙ୍କର ଚୟନ, ଆପଣଙ୍କର ଚୟନ ବୁଦ୍ଧି ବୋହୁତ୍ ଭଲ ଅଛି। ଶୁଣିକି ଖୁସି ଲାଗିଲା।
ଆପଣ କିଛି କୁହନ୍ତୁ, ଆପଣଙ୍କ ବିଷୟରେ ଆପଣ ଆଗକୁ କଣ କରିବାକୁ ଚାହୁଁଛନ୍ତି?
ଯେହେତୁ ମୋର ଚି ଚିତ୍ର କଳା ବୋହୁତୁ ଇଚ୍ଛୁକ ଅଛି। ତ, ମୁଁ ସେ ଏଥିପତି ଧ୍ୟାନ ରଖିକି, ଗୋଟେ ଭଲ ଭବିଷ୍ୟତ ପାଇଁ ଗୋଟେ ଭଲ ରା ସ୍ତା, ଚୟନ କରିବି। ଯଉଥି ଉଥି, ପାଇଁ ମୋର ଭବିଷ୍ୟତ ଉଜ୍ଜ୍ୱଳ ହବ।
ହୁଁ, ଆଜ୍ଞା, ଆଜ୍ଞା। ସେ ରାସ୍ତା ଠିକ୍
ହେତୁ ମୁଁ ଆପଣଙ୍କୁ କହିଥିଲି ଯେହେତୁ ମୁଁ ଆପଣଙ୍କୁ କହିଥିଲି କି ମୁଁ ଡିଜାଇନିଂ କୋର୍ସ କରିବି। ତ ମୁଁ ଡିଜାଇନିଂ କୋର୍ସ କରିକି କିଛି ଗୋଟେ ଭଲ କରିବାକୁ ଚାହୁଁଛି।
ଆଜ୍ଞା, ଆଜ୍ଞା। ଭଗବାନ କରନ୍ତୁ ଆପଣଙ୍କର ଯାହା ଇଚ୍ଛା ଅଛି ସବୁ ପୁରା ପୁରୀ ହେଇଯାଉ।
ଭଗବାନ୍ କରହନ୍ତୁ ଆପଣଙ୍କର ବି ଯାହା ଇଚ୍ଛା ଅଛି ଭବିଷ୍ୟତକୁ ନେଇକି ସେ ଗୁଡାକ ସବୁ ପୂରଣ ହେଇଯାଉ।
ଆ ଆଜ୍ଞା। ତ ଏ ବର୍ଷ ଆପଣ ରଜରେ କୁଆଡେ ବୁଲା, ବୁଲି କରି ବାକୁ ଯାଇଥିଲେ?
ପ୍ରଥମ ରଜରେ, ତ ମୁଁ ନିଜ ପରିବାର ସହିତ ବାହାରକୁ ଯାଇଥିଲି। ଆଉ ଦୃତୀୟ ତୃତୀୟ ରଜରେ ମୁଁ ନିଜର ଗୋଟେ ବହୁତ ଭଲ ବନ୍ଧୁ ସହିତ ସମୟ ଅତିବାହିତ କରିଥିଲି।
ସେ ବନ୍ଧୁ ଜଣଙ୍କ କିଏ ମୁଁ ଜାଣିପାରିବି?
ନା ମୁଁ ଗୁପ୍ତ କଥା କହିପାରିବିନି।
ଆ, ଆଜ୍ଞା, ଆଜ୍ଞା ଆ,
କିନ୍ତୁ ସେ ବନ୍ଧୁ ଜଣଙ୍କ ମୋର ଅତି ନିକଟ।
ଓ। ଆଉ କିଛି କୁହନ୍ତୁ ତ ଏ ବର୍ଷ ଦଶରାରେ ଆପଣଙ୍କର ଲକ୍ଷ୍ୟ କଣ, କଣ କରିବେ କଣ ନାହିଁ?
ଦଶହରାରେ ପ୍ରଥମତଃ ମୋତେ ନିଜ ପରିବାରଙ୍କ ସହିତ ଯାଇକି ବୁଲାବୁଲି କରିବାର ଅଛି। ଆଉ ଯୋଉ ମୋର ଗୋଟେ ନିକଟତର ବନ୍ଧୁ ଅଛନ୍ତି। ତାଙ୍କ ସହିତ ବି ଯାଇକି ବୁଲାବୁଲି କରିବାର ଅଛି। ତାଙ୍କଠୁ ତାଙ୍କ ପଇସା ଝଡେଇବାର ଅଛି ମୋତେ।
କୋଉଠି ବୁଲାବୁଲି କରିବାର ଅଛି? ହ
ବୁଲାବୁଲି କରିବା ବିଷୟରେ ତ ସବୁ ମୋର ସେଇ ନିକଟତର ବନ୍ଧୁ ହିଁ ଭାବିବେ। ମୁଁ କିଛି ଭାବିବିନି ମୁଁ ବାସ୍ ତାଙ୍କ ସହିତ ଯିବି।
ଆଚ୍ଛା, ଆଚ୍ଛା, ସେ ନିକଟତମ ବନ୍ଧୁ ପୁଅ ନା ଝିଅ?
ସେ ନିକଟତମ ବନ୍ଧୁ ହଉଛନ୍ତି ଜଣେ ପୁଅ।
କିନ୍ତୁ ମୁଁ ଆ ଆପଣଙ୍କୁ ମୁଁ କିଛି ଜଣେଇ ପାରିବିନି। କାରଣ ଏଇ ସବୁ ଗୁପ୍ତ କଥା ମୁଁ ଆପଣଙ୍କୁ କହିପାରିବିନି।
ଆ ଆଉ କିଛି କୁହନ୍ତୁ, ଆପଣଙ୍କ ବିଷୟରେ କିଛି କୁହନ୍ତୁ।
ଆଉ ତ ମୋତେ ଟିକେ ଗପ ଶୁଣିବାକୁ ଭଲ ଲାଗେ। ତ ଆ ଆପଣ ମୋତେ କିଛି ଗପ ଶୁଣେଇ ପାରିବେନି?
ମୁଁ ସେମିତି ଗପ ତ କିଛି ଜାଣିନି। ତ ଆପଣଙ୍କୁ କ-ଶୁଣେଇ ପାରିବି ସେମିତି କିଛି ଗପ ଆପଣ ଆଉ କିଛି ପଚାରନ୍ତୁ। ହୁଁ
କିଛି ନୀତିଶିକ୍ଷା ଗପ।
ଆଜ୍ଞା।
ନୀ ନୀତି ଶିକ୍ଷା ଗପ ଯାହାକି ମୋତେ ମୋଟିଭେଟ୍ କରିବ। ଜୀବନରେ ଆଗକୁ ବଢିବା ପାଇଁ।
ନା ସେମିତି କିଛି ମୋର ଦରକାର ନାହିଁ।
ଆଉ ତାହେଲେ ଭୂତ ଗପ।
ଗପ ବି ଶିଖିନି ତ ମୁଁ ଆପଣଙ୍କୁ କହିପାରିବିନି ଗପ ବିଷୟରେ କିଛି। ସେ ବିଷୟରେ ମୋର
ଆପଣ ଗପ କେମିତି ଜାଣିନାହାନ୍ତି?
ନା ସେ ବିଷୟରେ ମୋର ଅଧିକ ଜ୍ଞାନ ନାହିଁ।
ଏତେ ସବୁ ଜିନିଷ ବିଷୟରେ ଜ୍ଞାନ ରଖୁଛନ୍ତି। କିନ୍ତୁ ଗପ ବିଷୟରେ କେମିତି ଜ୍ଞାନ ରଖୁ ନାହାନ୍ତି?
ଓ ହୋ ନା ଯୋଉ ବିଷୟରେ ନାହିଁ ଯେଉ ବିଷୟ ନାହିଁ ଆଉ ମୁଁ ଆଉ କଣ କରିପାରିବି।
ନାହିଁ, ଆପଣ ଗପ ମାରିବାଟା ନିହାତି ଦରକାର।
ଅ, ପଳେଇଥିଲ କୁଆଡେ?
ହୁଁ
ଆପଣଙ୍କ ପାଖରେ କିଛି ଗାଡି ଫାଡି କି ଉଁ, କିଛି ଅଛି?
ମୋ ପାଖରେ ତ ଏବେ କୌଣସି ପ୍ରକାର ଗାଡି ନାହିଁ। କିନ୍ତୁ ବହୁତ ଜଲ୍ଦି ଗୋଟେ ଗାଡି କିଣା ହେଇଯିବ ମୋ ପାଇଁ।
ଅ କେତେ ଜଲଦି ତଥାପି?
କେତେ ଜଲଦି ମୁଁ ଜାଣିନି ଜଲଦି କିଣାହବ।
ଆପଣ ଯୋଉ ମୋବାଇଲ ଟି ବ୍ୟବହାର କରୁଛନ୍ତି ସେଟା କୋଉ କମ୍ପାନୀର?
ମୋର ହଉଛି ରିୟଲମି ଆଉ ଆପଣଙ୍କର?
ମୋର ହଉଛି ୱାନ ପ୍ଲସ।
ହୁଁ ଖୁଵ୍ ଭଲ।
ଆପଣଙ୍କ ମୋବାଇଲଟା କେତେ କଣ ପଡ଼ିଥିଲା?
ମୋ ମୋବାଇଲ ଟା ଯେହେତୁ ମୋ ଘର ଲୋକ ଯାଇକି ଆଣିଥିଲେ ମୁଁ ଘରେ ଶୋଇଥିଲି ତ ମୁଁ ଦାମ୍ କିଛି ଜାଣିନି ଠିକ୍ ସେ।
ଆଚ୍ଛା ଆଛା ତ ଅନୁମାନୀଙ୍କ ମୂଲ୍ୟ କେତେ ତାର?
ଆନୁମାନିକ ମୂଲ୍ୟ ସବୁ ମୋବାଇଲର ଆପଣ ତ କିଛି ଆନୁମାନ ଲଗେଇଥିବେ?
ଆନୁମାନିକ ମତେ ଅନୁମାନ ଲଗେଇବାକୁ ମୁଁ ଏତେ ଭାବିନି।
ତ ବନ୍ଧୁ ଏବେ ସମୟ ତ ବହୁତ ହେଇଗଲାଣି ତ ଆମେ- ପରେ କଥା ହବା।
ଆପଣଙ୍କ ସହିତ କଥା ହେଇ ହେଇ କେତେବେଳେ ସମୟ ବିତିଗଲା ଜଣା ହି ପଡ଼ିଲାଣି।
ଆଜ୍ଞା ମତେ ବି।
ଆପଣଙ୍କ ସହିତ କଥା ହେଇକି ଆଜି ମତେ ବହୁତ ଭଲ ଲାଗିଲା। ଆଉ ଆପଣଙ୍କୁ କେମିତି ଲାଗିଲା?
ତ ମତେ ବି ଭଲ ଲାଗିଲା ତ ବନ୍ଧୁ ଏବେ ମୁଁ ରଖୁଛି।
ହଁ ରଖନ୍ତୁ।